ହାଲୋ ହାଲୋ।
ହାଲୋ
ହାଲୋ ହଁ
ମୁଁ କହିଲି କୋଉଠି କୋଉଠି?
ହୁଁ ଘରେ ଆଉ
କଉଠି?
ଘରେ ଘରେ।
ଘରେ ଆଉ ଆଉ କଣ? କଉ ଆଉ କଲେଜ କୋଉଦିନ ଯିବୁ?
ହଁ କ କଲେଜ ଯିବାକୁ ବାହାରିଚି।
ହଁ ଗଲେ
ହଁ ହଉ ଗଲେ କଲ
ବୋଲି ଗଲେ କଲ କରିବୁ ଆଉ ଆଉ କଣ କରୁଛୁ? ଆ ଭାଇ ଆଉ ଆଉ କଣ କହୁଛୁ କହ ଆଉ ଖାଇସାରିଲୁଣୁ?
ହଁ ଖାଇସାରିଲିଣି ତୁ?
ମୁଁ ଖାଇସାରିଲିଣି ହଁ ଏଇନା ଖାଇକି ଆଇଲି। ପରଟା ଆଉ ପରଟା ଆଉ ପରଟା ଆଉ ଚା ଖାଇକି ଆଇଲି।
ଅ ହଁ ଆଉ କଣକହ?
ଆଉ ଗାଧୁଆ ବେଳେ କଣ ଖାଇଥିଲୁ?
ହଁ ଗାଧୁଆ ବେଳେ ଖାଇଥିଲି ଭାତ ଡାଲି ଭଜା ଶାଗ ଆଉ
ହୁଁ ଆଉ ଆଉ ଆଜିତ ସୋମବାର ଆଇଁଷ ଖାଇନଥିବୁ?
ହଁ।
ମୁଁ କହିଲି ଆଜି ସୋମବାର ତ ଆଇଁଷ ଖାଇନଥିବୁ?
ହଁ ମୁଁ ଆଇଁଷ ଆଉ ଛାଡି ଦେଇଛି ଖାଉନି ଆଉ।
ଟୋଟାଲ ଖାଉନୁ କଉ ଦିନ? ହ୍ୟାଲୋ।
ନା ବର୍ଷେ ହେଲା ଛାଡିଦେଲିଣିି।
ଓହୋ। ବୁଝି -ହଁ ଶୁଭିଲା ଶୁଭିଲା ମୁଁ କହିଲି ଆଉ ତାଙ୍କୁ ପଚାରିଲି ମୁଁ କହିଲି କଣ କରୁଛି ପଚାରେ ଟିକେ ଚିନୁଆକୁ ଫୋନ କରେ କଣ ଖାଇସାରିଲି ଆ ଆଉ।
ଆଉ କଣ କହ, ଆଉ କଣ କହ? ଆଉ ଦେହ ପାହ ଭଲ ଅଛି?
ହଁ ଭଲ ଅଛି ଆଉ। ଆଉ କଉଠି ଆଁ? କଣ କହିଲୁ? ଏ ଛାତ ଉପରେ ଅଛି ଆଉ।
କୁଆଡେ ଯିବା?
କହିଲି ଆଉ ପଢ଼ାପଢ଼ି ଚାଲିଛି ନା?
ହଁ ପଢାପଢି ଚାଲିଛି।
ହଁ ମୁଁ କହିଲି କଉଠି କାମ ହଁ କାମ ମୁଁ କହିଲି ହୁଁ ଆଉ କାମ କଣ କହିଲୁ? ହ୍ୟାଲୋ। ଆପବେ ନେଟ
ତୋର ସ୍ଳୋ ହଉଚି। ତୁ ଟିକେ ବାହାରକୁ ଆସୁନୁ। ମୁଁ କହିଲି ତମ ସେମିଷ୍ଟାର ରେଜଲ୍ଟ ବାହାରିଲାଣି?
ନାଇଁ। ଆବେ ନେଟୱାର୍କ ପାଉନି।
ତୁ ବାହାରକୁ ଆ ତୋ ନେଟୱର୍କ ସ୍ଳୋ ହଉଚି। ମୁଁ କହିଲି ତମ ସେମିଷ୍ଟାର ରେଜଲ୍ଟ ବାହାରିଲାଣି? ହ୍ୟାଲୋ।